ହାଲୋ।
ହୁଁ କୁହ।
ଆଉ ବୁଲାବୁଲି କୁଆଡ଼େ କଁ ଆଉ କରିବ ଯାଇଛ ବୌଦ୍ଧ ସେପଟେ ଏଇଲେ ଯେ କଣ ଅଛି ବୌଦ୍ଧ ଆଡ଼େ? ଚିକ୍।
ବୋଉଧରେ କଣ ସ୍ପେସିଆଲ୍ ମାନେ ମୁଁ ବି ଜାଣିନି କଣ ବୁଲିବା ଜାଗା ଅଛି ହିଁ ମୁଁ ଯାଇନି କେତଳେ।
ହୁଁ ହୁଁ। ମାନେ କେତେ ଥର ଗଲଣି ଦିଦିଙ୍କ ଘରୁକୁ ତ ଦିଦିଙ୍କ ଘରୁ ତ ବହୁତ୍ ଥର ଯିବଣି।
ହଁ ସବୁ ମାସରେ ତ ଏ ତିନ ଚାର୍ ଦିନି ଆଉ ସେ ମାଉସି ଏଇ ଗାଁକୁ ଯାଉଛନ୍ତି ତ ସବୁ ମାସରେ ଯେ ଆସଚୁ ଆଉ।
ଏଁ କୋଉଥିରେ ଯାଉଚ?
ବସ୍ ରେ ଆସୁଚି ମ। ଫେରି ଶହେ ହଁ ବହୁତ୍ ଡାଇରେକ୍ଟ୍ ବସ୍ ଆସୁଚି। ଏଇରା ଆସୁଚି ହଁ ଶହେ କୋଡ଼ିଏ।
ହଁ ଏ କେତେ ଘଣ୍ଟା ଯା ହେଲେ ଲାଗୁଚି? ଦି ତିନି ଘଣ୍ଟା ଲାଗିଯାଉଥୁବ।
ତିନି ଘଣ୍ଟା ବସ୍ ସେଇଠୁ ସାଢ଼େ ଚାରିଟାରେ ଛାଡୁଚି ଦଶ୍ ଏଠି ବଉଦିର୍ଶା ଏଇ ବଉଧରେ ପହଞ୍ଚୁଛି ସାଢ଼େ ସାତେ। ପହଞ୍ଜିଲା ଅଳୁ ସାଢ଼େ ପାଞ୍ଚ୍ ସାଢ଼େ ଛଅ ସାଢ଼େ ସାତ ତିନି ଘଣ୍ଟା ଆଉ।
ସକାଳୁ ନା ସନ୍ଧ୍ୟା ମ।
ସନ୍ଧ୍ୟା ବେଳକୁ ସାଢ଼େ ଚାରିଟାରେ ଆସୁନ। ସକାଳେ ବି ଆସୁଚି ଯେ ସକାଳୁ ଆସିଲେ ନା ଆମର ଏଠି ବିଶାଖା।
ବିଶାଖା ଆଉ ରାଧେକ୍ରିଷ୍ଣା ବି ଯାଉଛି ଏବେ।
କେଜାଣି ରାଧାକ୍ରିଷ୍ଣ ମୁଁ ଜାଣିନି, ଗୋଟେ ମା ବସ ଆସୁଛି।
ତମର ପ୍ରପର ଦଶପଲ୍ଲା ତ?
ନା କଉରା ଜାଣିବନି ତମେ ବଧେ ଖମାର ସାହି।
ନା ମୁଁ ଜାଣିନି ସାଡ଼େ।
ଜାଣିବନି।
ହଁ ବିଶାଖା ଗୋଟେ ଆସୁଛି ଜାଣିଛି ବିଶାଖା ଯାଉଛି ଗୋଟେ ବସ। ମୁଁ ସେଇ ଖୋର୍ଦ୍ଧା ବସ୍ ଷ୍ଟାଣ୍ଡ୍ ଖୋର୍ଦ୍ଧା ବସ୍ ବାଇ ପାସରେ ଠିଆ ହେଲା ବେଳକୁ ସବୁଏଇ ବୌଦ ବସ ବ୍ରହ୍ମପୁର ସବୁ ଏ ବସ ଗୁଡ଼ା ଆସୁ
ହଁ କାହିଁକିନା ସକାଳୁ ଦିନ ବେଳେ ଯଦି ଆସିବ ସକାଳୁ ଛଅଟାରେ ଆସୁଛି ମା ବସ ଗୋଟେ।
ହୁଁ।
ତାପରେ ଆଉ ସନ୍ଧ୍ୟା ଦିନଯାକ ବି ଆସୁଛି ବସ ଯେ ସବୁ ମାନେ ଆସିବ ଫୁଲବାଣୀ ଯାଏଁ ଫୁଲବାଣୀରୁ ଆଉ ଗୋଟେ ବସ୍ ଧରିବାକୁ ପଡ଼ିବ। ଏମିତି ହେଇକି କାଇଁ ଆସିବୁ ଡାଇରେକ୍ଟ ବସ ରେ ପଳେଇ ଆସିବ। ଏବେ ଏଇଠି ଟିକେ ହେଲା ଗଲା ବିଶାଖା ବସ ପୁଣି କାଲି ପହର ଦିନ ଯିବି ଏ ବିଶାଖାରେ ପୁଣି ଏଇଠୁ ଯିବି ହେରି ଆଉ।
ହୁଁ।
ଏଠୁ ବିଶାଖା ବୌଦରୁ ଯାଉଛି ଭୋର ସାଢ଼େ ପାଞ୍ଚଟା।
ହଁ ଯିବ ତମର ଏକ୍ଜାମ ଅଛି ନା?
ନାଇ ମୁଁ ପଳେଇବି ସେ ମାଉସୀ ଆସିବେ ତ କାଲି ଆଡକୁ ବଧେ। ସେ ମାଉସୀ ଆସିବେ ତ ପଳେଇବି ଆଉ। ହଁ ମୁଁ କହିଲି ଏଠି ମାଉସୀ ଆସିବେ ତ କାହିଁ ରହିବି ପଳେଇବି ମୋର ଗଲେ ହେଲେ ଟିକେ କାମ ହବ।
ହଁ ଭଲ ବୁଲିବାକୁ ବୁଲିବା ହଉଛି ଆଉ।
ହଁ ବୁଲିବା। କିଛି ବିଏଠି ନାଇଁ ମୋତେ ଲାଗୁଛି ବହୁତ ମହାନଦୀ ହିଁ ବୋଧେ ଗୋଟେ ଅଛି ବୁଲିବା ଜାଗା।
ହଉ ଯୁଆଡ଼ୁ ହଉ। ଟିକେ ଟାଇମ ସ୍ପେଣ୍ଡ ଯାହେଲେ ହେଇଯାଉଛି ଦିଦିଙ୍କ ପାଖକୁ ଯାଇକି।
ସେ ସେତେବେଳେ ଥିଲା ପୁରୁଣା କଟକ ପଟେ ଗୋଟେ ସ୍କୁଲରେ ଥିଲା ଏବେ ଟ୍ରାନ୍ ଫର ହେଇକି ଗଲା ପୁଣି ବାଣୀଗୋଛା ବାଣୀଗୋଛାରୁ ପୁଣି ଟ୍ରାନ୍ସଫର୍ ହେଇକି ବୌଦ ଆସିଛି।
ଆଉ କୋଉଠି କି ଏଇ ପାଖାପାଖିକୁ ଟ୍ରାନ୍ସଫର୍ କରିଦଉନାହାଁନ୍ତି।
ସେ କହୁଥିଲା ନୟାଗଡ଼କୁ ଟ୍ରାନ୍ସଫର କରିବାକୁ ଭାଇନା କହୁଥିଲେ ଯେ ତା ଶା ଶାଶୂଘର ଗାଁ ତ ସେଇଠି ମଙ୍ଗୁନି କହୁଛି ଶାଶୁ ଘରେ ରହିଲା ମାନେ ଶାଶୁ ଟେନସନ୍ ରହିବ ଗୋଟେ। ପୁଣି ପିଲା ଦିଟାକୁ ସ୍କୁଲ ଯିବେ କେମିତି? ପୁଣି ଏମିତିକା ହେଲେ କହିଲା ହବନି ମୁଁ ମୋର ଅଲଗା ଖର୍ଚ୍ଚ ହଉ ପଛେ ମୁଁ ଅଲଗା ରହିବି।
ସତରେ ବହୁତ ଭଲ। ଏମିତି ରେ ଯାହେଲେ
ଭଲ ଅଲଗା ପଇସା ଖର୍ଚ୍ଚ ହେଲେ ହଉ ପଛେ ଅଲଗା ରହିବି। ନିଜେ ଗୋଟେ ଆରାମରେ ରହିବି ନା।
କଣ ପାଇଁ ସେ ଯୋଉ ଏବେ ଯେନ୍ତିଆ ସବୁ ଝଗଡ଼ା ଇଏ ସିଏ
ଝଗଡ଼ା ନାହିଁ ଏକା ଶାଶୁ ଝଗଡ଼ା ନାହିଁ କ ନିଜେ ଗୋଟେ ଅଲଗା ରହିକି ନିଜେ ଯେମିତି କରିକି ଖାଇକି ଯାଇପାରିବୁ ସବୁଆଡ଼େ ଶାଶୁ ଘରେ ଏମିତି ଯାଇ ପାରିବୁନି। ଶାଶୁ କହିବ ଆଜି ଆଜି ପିଲାର ଏଇଟା ଦରକାର ହେଲା ସେଇଟା ଦରକାର ହେଲା ନିଜେ ଆଣି ପାରିବୁ, ଶାଶୁଘର ରହିଲେ ଶାଶୁ କହିବ ୟା ପିଲାର ବେଶୀ ଦରକାର। କାର ହଉଚି।
ସବୁଦିନ ଆ ପାଇଁ ପଇସା ଶାଶୁ କଥା ଜାଣିନୁ ଆଜି କାଲି।
ହଁ ବା।
ନାଇଁ ମ, ଏବେ ତ ଅଛନ୍ତି, ସୁବିଧା ତ ହଉଚି ଅଛନ୍ତି ଆଉ।
ସୁବିଧା ଅଛି ତ ଏଠି ପଇସା ଯଉଠୁ ହେଲେବି ପାଣି ବସାରେ ଥିଲା ବେଳେ ବି ସେମିତି ଆସିକି ରହୁଥା ପାଖପାଖ ଏମିତି ମାସକୁ ତିନ ଚାରି ଦିନି ସେ ମାଉସୀ ଯିବା ବେଳେ।
ଆଉ ସେ ଆସିନାହାନ୍ତି ତ ଏବେ ଆଠ ଦିନ ହେଲା ଗଲେଣିି। ମୁଁ ଏବେ ଆସିଲି ଆର ଶନିବାର ଆସିଲି।
ହୁଁ। ମତେ ବି ସେମିତି ଦିଦି କହୁଚି ମୁଁ ବି ଯେତେବେଳେ କ୍ୱାଟର କୁ ଯିବି ହେରି ତୁ ଯିବୁ।
ଉଂ କ୍ୱାଟର ହଁ ଯିବ ବୁଲିକି ଆସିବ ସବୁବେଳେ। ସେ ଅଛନ୍ତି ବଲାଙ୍ଗିରରେ ପା ଏସରି ଵ୍ୟାଙ୍ଗାଲୋର ରେ ନା କଣ।
ହଁ ମୁଁ କହିଲି ହଁ ତମେ ତମର ରୁହ ମତେ କୁହନି।
ନାଇଁ ଯିବ ବା ଆରେ ଓଡିଶା ଓଡିଶା ଭିତରେ କିଛି ନାଇଁ ଆଉ ତମେ ଏକୁଟିଆ ଥୋଡିନା ଯାଉଚ। ସେମାନେ ଯେତେବେଳେ ଯିବେ ଗାଁକୁ ଆସିଵେ, ତାଙ୍କ ସହ ଯିବ ହରି ବୁଲାବୁଲି ହବ ମାନେ ମାସେ ତ ଆଟଲିଷ୍ଟ ଟା ଟିକେ ବୁଲିକି ଆସିବ ନା
ମତେ ଇଛା ହଉନି।
ତାପରେ ତମେ ଯିବାକୁ ତମର ଏବେ ପ୍ଲସ ଥ୍ରୀ ଚାଲିଚି। ମାନେ କେତେବେଳେ ଦରକାର ହବ ଆଜି ପ୍ରାକଟିକାଲ ହବ କି ଆଉ ଦି ତିନି ଦିନ ଗଲେ ପ୍ରାକ୍ଟିକାଲ ହବ ପୁଣି ଆସିବାକୁ ପୁଣି ହଇରାଣ ପୁଣି
ନା ନା ମୁଁ ଯଦି ଯିବି ଛୁଟିରେ।
ହଁ ଛୁଟି ଟାଇମ ରେ ଖରା ଛୁଟି ଟା ଏଠି ହଉଛି ଦି ମାସ ତିନି ମାସ। ଖରା ଛୁଟି ହଉଚି ସେ ଟାଇମ ରେ ଗଲେ ଯିବ କଲେଜ ଟାଇମରେ ଗଲେ ଯାଇପାରିବନି।
ନା ପା କଲେଜ ଟାଇମ ରେ କୋଉ ମୁହୂର୍ତ୍ତରେ ଇଣ୍ଟରନାଲ କୋଉ ମୁହୂର୍ତ୍ତରେ
ସେୟା ପରା ଇଣ୍ଟରନାଲ ସେମିଷ୍ଟାର କେତେବେଳେ ହେଇଯାଉଚି କିଛି ନାଇଁ ଜାଣିପାରିବନି ଜାଣିଲେ ବି ଆସିବାକୁ ହଇରାଣ ହେଇଯିବ। ସାଙ୍ଗେ ସାଙ୍ଗେ ବି ସାଙ୍ଗେ ସାଙ୍ଗେ ବି ଜେନେରାଲ ଟିକେଟ ମିଳିିଵନି।
ସେଇଆା ସାଙ୍ଗେ ସାଙ୍ଗେ ଯଦି ଟିକେଟ ନହଇ ପାରିବ ସେମିଷ୍ଟାର ରେ ଏଣି ବ୍ୟାକ ଲାଗିଲେ ମୋର ଏଇନେ ହଇରାଣ।
ହଁ ଅଯଥାରେ ବ୍ୟାକ ଲାଗିବ ସେମିତି ଏବେ ସେ ପିଲା ଯାଇଥାନ୍ତା ଭାରୀ ତାଙ୍କର କ୍ୱାର୍ଟର ଆପଲାୟ କରିଛନ୍ତି ବୋଲି କହୁଥିଲେ।
ହୁଁ। ତାର ବହୁତ ତମେ ଜାଣିନ, ତାର ବହୁତ ମାନେ ହଇରାଣ ସିଏ।
ହଁ ତାଙ୍କ ଯା ସହ କଥା ହଉଥିଲି ଯେ ତାଙ୍କ ଯା ଯିଏ ଅଛନ୍ତି କଣ ତାଙ୍କ ନାଁ ଗୋଟେ କହୁଥିଲେ ହଁ ମାମୁନି।
ହଁ ତାଙ୍କ ସେ ଗାଁ କୁ ଯାଇଛନ୍ତି ହେରି ତ ମୁଁ ଏବେ ପହରଦିନ ବୋଧେ ତାଙ୍କ ସହ କଥା ହଉଥିଲି ସେ ମତେ କହିଲେ ପୁଣି ମଧ୍ୟ ଖଣ୍ଡ ମୁଁ ମୋ ସ୍ଵାମୀ କଣ ସୋସାଇଟିରେ ଅଛନ୍ତି। ସେ କହୁଥିଲେ ତ ତା ପରଦିନ ମାନେ କାଲି କାଲି ତମ ଦିଦି ସେ ମତେ ଏମିତି କହିଲେ କଲ୍ କରୁଚି ତମେ ଯଦି ଫ୍ରି ଅଛ କଲ୍ କରିବ। କଲେ ତାପରେ ଏମିତି କ କଥା ହଉ ସେ କହିଲେ ଆମର ବି ମଧ୍ୟ ଖଣ୍ଡ ମୁଁ କହିଲି ମୁଁ ସକାଳେ ଗୋଟେ ଝିଅସ କଥା ହଉଥିଲି ମଧ୍ୟ ଖଣ୍ଡ ସିଏ କହିଲେ ହଁ କିଏ ହେଇଥିବ ମୁଁ ଜାଣିନି। ତାପରେ ଆଜି ଯେତେବେଳେ କହିଲି ତମ ମଧ ଖଣ୍ଡର ଗୋଟେ ଝିଅ ଫୋନ କରିଥିଲେ ତାଙ୍କ ଝିଅ ନା ଶ୍ରେୟା। ସେ କହିଲେ ସେ ମୋ ବଡ ଯା ମୁଁ କହିଲି ହଁ ହେଇଥିବ ସିଏ କହିଲେ ତାଙ୍କ ଗାଁକୁ ଯାଇଚନ୍ତି ବୋଲି।
ହୁଁ। ସୀଏ ତା ଦେଢଶୁର।
ହଁ ସେ କହିଲେ ସେ କହୁଥିଲେ କହିଲେ ହଁ ପା ତମ ଦିଦି ବି କହୁଥିଲେ କାଳେ ଶାଶୁ ଶଶୁରଙ୍କୁ ନିନ୍ଦା ଦେଇ ହବନି ଶାଶ ସୁ କିନ୍ତୁ ଭଲ। ସରି ହ ଶଶୁର ଶଶ ସୁର ଭଲ ଓହୋ ଶାସୁ ନୁହଁ।
ମାନେ ବିଶ୍ଵାସ କରେ ଏମାନେ ଯଦି ବିି ମୁଁ ବି ଯାଇକି ରହିଛି ନା କେତେ ଦିନି। ଯଦି ମାନେ ଏମାନେ ବି କେହି ଉଠି ନଥିବେ ସେ ଉଠିକି ବି ଘର ଓଳେଇ ଦେଇଥିବେ ଜାଣିଚଟି।
ତାଙ୍କ ଶାଶୁ
ଶୁର
ହଁ ହଁ ନାଇଁ ସେ କହିଲା ବା ତମ ଦିଦି କହିଲେ। କହିଲେ ଶଶୁର ଭଲ ଶାଶୁ କେ ଶାଶୁ ତ କେତେବେଳେ ମା ହବନି ମାନେ ଶାଶୁ କଥା ତ ଜାଣିବ ଆଉ। କହିମି ମାନେ ଏମିତି ସେ କହିଲେ ମୁଁ କହିଲି ହଁ ତାହେଲେ ଜାଣିଲି ଶାଶୁ କେମିତିକା।
ହଁ ବା ତା ଶଶୁର ମୋ ଫୁଲ ତୋଡି ଦେଇେଇଥିବେ ଘର ଦ୍ୱାର ବାସ ସବୁ ଓଳା ଓଳି କରିଦେଇଥିବେ ବି ମାନେ ଏମାନେ ସବୁ ଦି ଜଣ ଯାକ ଉଠିଲା ବେଳକୁ।
ହଁ ତାଙ୍କର ଝିଅଟେ ହେଇଛି ତ ତାଙ୍କ ବଡ ଯାଙ୍କର ଆଉ।
ହୁଁ।
ତାଙ୍କ ଯା କହୁଥିଲେ କହିଲେ ଝିଅଟେ ହେଇଛି ବୋଲି କେତେ ନିନ୍ଦା ଦେଲେ।
ଯାହା ଭାଗ୍ୟରେ ଥିବ ସେଇଆ ହବ।
ମୁଁ କହିଲି ହଁ ହଉ। ଭାଗ୍ୟରେ ଥିଲେ ଝିଅ ଟା ହେଇଛି କିଛି ଖରାପ ତ ହେଇନି ନା। କହିଲେ ଆରେ ଆମେ ସିନା ତାପରେ ବି ହଁ ନିଜେ ବାପା ମା ନିଜ ନିଜ ବାପା ମା ଯଦି ତାଙ୍କ ଝିଅ ର ହେଇଥାନ୍ତା ଝିଅ ଟେ ତାହେଲେ ଭାରି ଖୁସି ହେଇ ଥାନ୍ତେ।
ତାଙ୍କର ପା ମେନ୍ ଝିଅ ନାହିଁ।
ସେଇୟଆ ପରା ତମ କହିଲେ, କହିଲେ ଆମର ବା ଝିଅ ନାହିଁ।
ମୁଁ କହିଲି ଝିଅ ନାଁ ଯଦି ଏଇନା ତାଙ୍କର ହେଇଥାନ୍ତା ତ ସେ ଗୋଟେ ନାତୁଣି ହେଇଯାଇଥାନ୍ତା ଭାରି ଖୁସି ହେଇଥାନ୍ତେ। ଆଉ ଏଇନା ପୁଅର ଯଦି ଝିଅ ହେଇଚି ମାନେ ଭାରି ଚିନ୍ତା ତାଙ୍କର କହିବେ ପୁଅଟ ହେଇ ହେଇଥାନ୍ତା। ଝିଅ ଟେ ହେଲା ଏ କରିବ ସେ କରିବ କହେ ମତେ କହିଲେ କହିଲେ ଭାରି ନିନ୍ଦା ଦେବେ ମୋତେ। କହିଲେ କେତ ଇଏକଲେ ଏମିତି କହିଲେ ହଇରାଣ ହେଇଛି ବହୁତ ଝିଅ ହେଲା ପରେ। ମୁଁ କହିଲି ହଉ ତମ ଭାଗ୍ୟ କଥା ଆଉ କିଏ କହିବ।
କହିଲେ ତାପରେ ଆଙ୍କର କଣ ଜଦି ଝିଅ ଟେ ହେଇଯିବ ବଲେ ଆଉ ଟିକେ ତମ ଶାଶ ଘର ପକେଇବ ଉଠେଇବ।
ହୁଁ।
ଦେଖ ଝିଅ ହଉ କି ପୁଅ ହଉ କିଛି କଥ ସିଏ ଶାଶୁ କହିବା ଲୋକ କହିବ ସେ କହିବ କହିବ ଚୁପ୍ ରହିବ।
ମେ ତମର ଝିଅ ହଉ କି ପୁଅ ହଉ ତମେ ତମ ଖୁସିରେ ରହିବ। ତ ଆମେ ଆମର ଝିଅ ହଉ କି ପୁଅ ଆମେ ତାଙ୍କ କଥା ବୁଝୁଛୁ ନା ତୁ ବୁଝୁଛୁ ଆମର।
ତାର ତାଙ୍କର ମୋ ଦିଦିର ବି ବହୁତ ଇଛା ତାର ଝିଅଟେ।
ଆରେ ସେଇଟା ସମସ୍ତେ ଚାହିଁବେ ଆଗ ଝିଅଟେ ହଉ ବୋଲି ଝିଅଟେ ହେଲେ ଭଲ। ଝିଅ ଟା ବାପା ମାନଙ୍କୁ ବି ଝିଅ ଟା ଭଲ। ମାମା ମାନଙ୍କୁ କଥା କହି ପାରିବିନି ମତେ ବି ଝିଅ ଭଲ ମୁଁ ତ କହୁଛି ମୁଁ ବାହାହେଲେ ମୋର ଝିଅ ଟେ ହେଲେ ଭଲ। ମୋ ଶାଶୁ କହିବ ଯଦି ତାକୁ ଆଗ ବାଡେଇବି। କହିବି ତୁ ତୁ କେମିତି ଝିଅଟେ ଜନ୍ମ କରିଚୁ। ଏମିତି ତ ଆଉ ଶାଶୁ ମୋ ଶାଶୁ ଖାଲି କହିବ ମୋତେ ଝିଅଟେ ହେଲା ଏନ୍ତି ହେଲା ତାକୁ ଆଗ ଘରୁ ବାହାର କରିବି ମୁଁ କହିବି ଯାଏ
ମୁଁ ବି ମୋତେ ବି ବହୁତ ଝିଅ ପସନ୍ଦ। ଆମେ ତ ଏଇଠି ମୋ ମାମା ର ବି ମତେ ମୋ ମାମାକୁ ଝିଅ ପସନ୍ଦ। ଫାଷ୍ଟ ଯେ ମୋ ମାମାର ମାନେ ଟୁଇନସ୍ ଦିଟା ଝିଅ ହେଇଥିଲା। ଟୁଇନ୍ସ ଝିଅ ଦିଟା ହେଇଥିଲା।
ହଁ। କାହାର?
ମାମାର ମାନେ ମୋ ମାମାର। ତାପରେ ସେଇ ଟ୍ୱଇଁଷ ଦିଟା କଣ ହେଲା ମାମାର ଜ୍ଵର ହେଲା। ସେ କଣ ଟେ ଡକ୍ଟର କଣ ମେଡିସିନ ଦେଇଦେଲା, ନଷ୍ଟ ହେଇଗଲା। ତାପରେ, ତାପରେ ମୋ ଦି ଦି ତାପରେ ନାଇଁ ପୁଅଟେ ପୁଣି ହେଲା ମାମାର ନା ପୁଅଟେ ପୁଣି ହେଲା ସିଏ ବି କଣ ହେଲା ସିଏ ବି ନଷ୍ଟ ହେଇଗଲା ତାପରେ ବହୁତ କଷ୍ଟରେ ଯାଇକି ମୋ ଦିଦି ହେଇଛି। ଦି ଏ ଆମ ଘରେ ମୁଦି ସବୁଠୁ ସମସ୍ତେ ଅଧିକ ଭଲ ପାଆନ୍ତି। କାରଣ କେ ତିନିଟା ଛୁଆ ନଷ୍ଟ ପରେ ମାନେ ହେଲା ନା।
ହୁଁ। ମାନେ ଯ ଯି ଦେଖ ଏବେ ଯଦି ସେମାନେ ବି ଥାଆନ୍ତେ ନା, ତାହେଲେ ତମେ ଛଅ ଜଣ କଣ ହେଇଥାନ୍ତା ମାନେ ଚାରିଟା ଝିଅ ଦିଟା ପୁଅ।
ହୁଁ। ତାପରେ ଏଠୁ ମୋ ବେଳକୁ ମୋ ବେଳକୁ ମାମା ସେୟା କହିଲା, କହିଲା ଦେଖ ମୋର ଦିଟା ଝି, ଗୋଟେ ପୁଅ ହେଇଥିଲା। ଏବେ ବି ସେଇ ଦିଟା ଝିଅ, ଗୋଟେ ପୁଅ। ତାପରେ ଦେଖ୍ ମୋ ଦିଦିର ବି ତାପରେ ଏଠୁ ମୋ ଦିଦି ବି ବହୁତ ଗେଲ ବସରେ ହେଇଛି।
ହଁ। ଫାଷ୍ଟ ଯେହେତୁ ଝିଅ ଫାଷ୍ଟ ହଉ କି ସେକେଣ୍ଡ ହଉ, ଝିଅମାନେ ଟିକେ
ଆଜି ଆଜି ଫୋନ କରିଥିଲା ଯେ କହିଲା ଅଣ୍ଟା କଣ ହୋଉଛି, ଏମତି ହଉଛି ବୋଲି। ଏକୁଟିଆ କାମ କରିଲା ବେଳକୁ ହଇରାଣ ହେଇଯାଉ ତାଠୁ ବାବା, ହଁ ବାବା କହିଲେ କି, ହେଇ ଗାଁ ତ ମୋ ମାମାର ମାମୁଁ ଘର ଗାଁ, ନା ତୁ ଯା ଝିଅ ଘରେ ରହିକି ଆସିବୁ। ଝିଅରେ ଗାଁରେ କଣପାଇଁ ରହିବୁ କି ଯିବୁ ଏଠି ଖାଲି ରୋଷେଇବାସ କରି ପୁଣି ତମ ଘରକୁ ପଳେଇ ଆସିବୁ। ତାପରେ ଯିବାକୁ ଏଇଠି ଆମର ଜଏଣ୍ଟ ଫ୍ୟାମିଲି ନା। ଖୁଡି ଏଠୁ କହିବେ ଯେ, ଝିଅ ଘରକୁ ପଳେଇଲି ବୋଲି। କିରା ଇଏ ସେଇଆ ଆମେ ପୁଣି ରହିବୁ, ବାବା ଆମ ପୁଅ ମୁଁ ରହିବୁୁ। କଣ କହିବେ ମାମା କହିଲା ନାଇଁ ମୋ ପୁଅ ଚିନ୍ତା ତାକୁ ସକାଳୁ ଉଠେଇଲେ ସେ ଉଠିକି ପଢ଼ିବ, ଉଠେଇଲେ ପୁଣି ସ୍କୁଲ ଯିବ। ଉଠେଇଲେ ଇଏ ସବୁ କରିବ, ମୁଁ ତାକୁ ଛାଡିକି କେମତି ଯିବିନି, ମୁଁ ଯାହା ହେଲେ ଡ୍ରେସ ପତ୍ର ତାରି ମାମା ଆମର ସବୁ ଦି ଜଣ ଯାକର ସଫା କରୁଛି, ସବୁ କରୁଛି। କଲା ବେଳକୁ ହେଇଥାଏ ମାମା କହିଲେ ନାଇଁ ନାଇଁ ମୁଁ କୁଆଡ଼େ ଯିବି? ଆଉ ସିଏ ତା ଯା ଆସିବ ତ କହିିଚି ଦି ଦିଦି କହିଲା, ଶୁକ୍ରବାର ଫୋନ କରି ଡାକ୍ କିବି ନ ଆସିଲେ, ଦେଖେଇବି ଭଲକି।
ହଁ ଯା ସେ କହିଲେ ତାଙ୍କ ଦେହ ଭଲ ନାହିଁ। କହିଲେ, ମୋତେ ଯା ଦେହ ଭଲ ନାହିଁ ତ ପୁଣି ଛୁଆ ଟା କହିଲେ ଟିକେ ଭଲଲାଗୁନି ଆଉ।
ହଁ ତାଙ୍କର କଣ ମେଲେରିଆ ହେଇଛି କହୁଛନ୍ତି।
ହୁଁ।
ଓ ହଉ, ହଉ ମୁଁ ଯାଉଛି ଟିକେ ନୋଟ୍ ଆକା ଲେଖିବି ତ। ରଖୁଛି ଆଉ। କାଲି ଫୋନ କରିବି ଆଉ।
ହୁଁ।
ହଁ।